ହ୍ୟାଲୋ
ହଁ
ଓହୋ
କଣ?
ହାଲୋରି।
କଣ ହେଇଚି?
ଖାଇ ସାରିଲୁ ନା?
ଖାଇ ସାରିନି ଖାଇ ସାରିଲିଣି ବା କହିଥିଲି।
ଆଉ ରଥଯାତ୍ରା କୁ କୁଆଡେ ଯାଉଚୁ?
ରଥଯାତ୍ରାରେ କୁଆଡ଼େ ଯିବି? ରଥଯାତ୍ରାରେ କୁଆଡ଼େ ଯାଇନି।
ମନେ ଅଛି ନା ଆମ ସ୍କୁଲ ଟାଇମରେ- - ଆମେ ଥରେ ଆସିଥିଲେ ରଥଯାତ୍ରା ମାନେ ଇଏ କରିବା ପାଇଁ।
କଣ କରିଆ ପାଇଁ?
ରଥ ଟାଣିବା ପାଇଁ ଆସି ନଥିଲେ ଆମେ ହଷ୍ଟେଲ ରେ ଥିଲାବେଳେ। ସେ ତାହେଳେ ଥିଲୁ ନା ଆମ ସହିତ ହଷ୍ଟେଲ ରେ।
ହଁ ହଁ ହଁ ରଥଯାତ୍ରାରେ ଯାଇଥିଲେ ଆମେ। ୟାଙ୍କର ଯୋଉ ହୁଏନି ଓସ୍ତପାଲେ ସେଇଠି ଯାଇଥିଲେ ନା?
ହଁ ସେଠି ଯାଇଥିଲେ ରଥ ବର୍ଷା ପକଉଥିଲା ଝିପିଝିପି। ଆଉ କହୁନ୍ତି ଧାଡ଼ି କରିକି ନେଇକି ଯାଆନ୍ତି କହୁହନି ଆମେ ରଥ ଟାଣିବା ପାଇଁ ଯାଆନ୍ତି ଯୋଉ।
ଗାଡି କରିକି ନିଅନ୍ତି ଆମକୁ ଆମେ ପିକ୍‌ନିକ୍ ଯାଇଥିଲେ ନା ସ୍କୁଲରେଥରେ। ରଥଯାତ୍ରା କେତେ ଭଲ ଥିଲା ସେ ଦିନ ବଢ଼ିଆ ଥିଲା।
ହଁ ତ ଯେତେବେଳେ ଗୋଟେ କାମ ମାନେ ପଡିବ ସେ ଲୋକାଲ ଇଏରେ ଆମକୁ କେମିତି ପୁରା ଛୋଟ ଛୁଆ ଭଳିଆ ମାନେ ଲାଇନ କରିକି - - ଛିଡା କରିକି ଏମିତିଆ ନେଇକି ଯାଉ।
ଏ ରିପବ୍ଲିକ ଡେ ଇଡିପେଣ୍ଡେନ୍ସ ଡରେ କେତ କେତ ବଢଆ ହ କେତ କେତେ ଆଡେ ବୁଲିବା ପାଇଁ ଯାନ୍ତି କହନି।
ହେୟା ବା।
କେତେ ବଢ଼ିଆ ଥିଲା ସେଦିନ ବର୍ତ୍ତମାନ ସବୁ କିିଛି ପଳେଇଚି। ଯୋଉ ବାଟରେ ଜିଲାପି ଦିଅନ୍ତି ଆମକୁ ଏଠି- - ରାସ୍ତାରେ ଚକୋଲେଟ ଜିଲାପି ଏ ସବୁ ଦିଅନ୍ତିନି ରଥଯାତ୍ରାରେରେ ବି ଯେଉଁ ନିଅନ୍ତି ଆମେ ଖାଇକି ଆସନ୍ତି ନା ସେଇଠି ଯେଉଁ ଦୋକାନ ଫୋକାନ ପଡ଼ିଥାଏ। ତୁ ଏବେ ଆସୁଚୁ ରଥଯାତ୍ରା ବୁଲିବା ପାଇଁ।
ମୁଁ ତାପରଠୁ ଆଉ ବୋଧେକୁ ଯାଇନି ରଥଯାତ୍ରା। ମାନେ କେ କୋଉଠି ମୁଁ ଦେଖିନି।
କୋଉଠି ମାନେ ପୁରୀ ଜଗନ୍ନାଥ ମନ୍ଦିରରେ ବି ଦେଖେନି।
ପୁରୀ ଗୋଟେ ପ ବାର ତେର ବର୍ଷ ହେଲା ଯାଇନି। ଆରେ ମତେ ଭଗବାନ ଡାକୁ ନାହାନ୍ତି। ମତ- -
ଆରେ ମୋତେ ବି ଭଗବାନ ମୋ - - ବିଫୋର୍ ମାନେ ମୋ ଆଫ୍ଟର୍ ମ୍ୟାରେଜ୍ ମୁଁ ବୋଧେ ଜଗନ୍ନାଥ ମନ୍ଦିର ଯାଇନଥିଲି। ଛଅ ସାତ ତ ବର୍ଷ ଏ ରାତି ଗୋଟେ ଥର ଗଲା ପରେ ଧୀରେ ଧୀରେ ଧୀରେ ଧୀରେ ପ୍ରଭୁଙ୍କର ଡରି ଲାଗିଛି। ସେ ପ୍ରଭୁ ମତେ ସେମିତି ଡୋରି ଲଗଉଥାଉ। ବୋହୁତ୍ ସଂଘର୍ଷ କରିକି ଦେଖିକି ଆସିଛି ପ୍ରଭୁଙ୍କୁ ବହୁତ୍ ଭଲ। ତାପରେ ତୁ ଯଦି ଇଚ୍ଛା କରିବୁ କେବେ ଅନ୍ତରରୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ସେ ତୁ ଏବେ ଏବେଠୁ ଆଜି ତୁ ଚିନ୍ତା କର ପ୍ରଭୁ ମୋର ଇଛା ତମକୁ ଦେଖିବା ପାଇଁ। ଗୋଟେ ଥର ଲୁହ ଝରାଇବୁ ତ ସେ ନିଶ୍ଚୟ ନେଇକି ଦେଖା କରାଇବେ। ଏଇଟା ମୁଁ ମାନେ ମୋର ଅନୁଭୂତ ତତେ କହୁଚି।
ନାଇଁ ମୁଁ ତ ଯିବି ମାନେ ବୋହୁତ୍ ଥର ବାହାରିଲିଣି ଯିବା ପାଇଁ ଯେ ଭଗବାନ ତ ଡାକୁନାହାନ୍ତି ନଉନାହାନ୍ତି। ବୋଧେ ବାହା ସାହା ହେଲା ପରେ ମତେ ଭଗବାନ ଚାହିଁବେ ତା ସେ ବୁଲିକି ଯିବୁ ଆଉ ସେଇଥିପାଇଁ ବୋଧେ ନଉନାହାନ୍ତି।
ହୁଁ ମୋତେ ଖାଲି ବୋହୁତ୍ ଇଚ୍ଛା ମଙ୍ଗଳା ମନ୍ଦିର ମୋର କାକଟପୁର୍ ମଙ୍ଗଳା ସେଇଠିକି ମୁଁ ଯାଇନି ମଙ୍ଗଳା ମାଙ୍କ ପାଖକୁ ଜମା ବି ଯାଇନି। ମୋର ସେଇ ମାଆଙ୍କୁ ଟିକେ ଦେଖିବାକୁ ଇଚ୍ଛା ପାଖରୁ। ନହେଲେ ଆଉ ମା୍କ୍ସିମମ୍ ମନ୍ଦିର ଯାଇଛି। ସମଲେଶ୍ଵରୀ ଯାଇନି ଏମିତି ବୋହୁତ୍ ତର ଇଏ। ଆମେ କେବେ ଗୋଟେ ସମ୍ବଲପୁର ଚାଲୁନ ବୁଲିବା ପାଇଁ ଯିବା?
ସମ୍ବଲପୁର ମୋ ବୋଉ ହାରିକା ସବୁ ଯାଇଥିଲେ। ଏପଟ ବୁଲିବା ପାଇଁ ସମ୍ବଲପୁର, ହଁ।
ବୋହୁତ୍ ବଢ଼ିଆ ପ୍ଲେସ୍ ଗୁଡ଼ାକ ସବୁ ସମ୍ବଲପୁରରେ।
ସେଇପଟ ଯାଇଥିଲେ ବୁଲାବୁଲି କରିକି ମାନେ ଆସିଲେ ଗୋଟେ ଦିନ ଗଲେ ରହିଲେ ସେଇ ଯୋଉ ଅ ମହାନଦୀ ଏ ମାନ ଆମର ଯୋଉ କିଏ ନଦୀ ତ ସେଟା ମହାନଦୀ ନା? ନା ନା ମହାନଦୀ ନୁହେଁ। ଆମେ ସମ୍ବଲପୁର ସେ ପଟ ଲାଇନ୍।
ତ ମନେ ପଡୁନି ସୁନ୍ଦର ନଦୀର ନାଁ ଟା ମନେ ପଡୁନି ମୋର।
ଓ ଆମ ଯୋଉ ବଡ ବଡ ନଥିବ
ହୁଁ ବୈତରଣ।
ନା ବୈତରଣୀ ନୁହେଁ। ସେପଟେ ଯୋଉ ନଦୀ ଟା
ବିତରଣୀ କୁଷ ପତ୍ର
ମହାନଦୀ ମହାନଦୀ ତ ଆମର ଏପଟ କଟକ।
ମନେ ମନେ ମୋର
ଆଉ ସେଇ ନଦୀ ପାଖରେ ଯୋଉ ଡ୍ୟାମ୍
ହୁଁ।
ସେଇ ଡ୍ୟାମ୍ ରେ ହୀରା କୁଦ ଡ୍ୟାମ୍।
ହୁଁ।
ସେଇ ଡ୍ୟାମ୍ ରେ ସବୁ ବୁଲି ବୁଲାକି ଦେଖି ଦୁଖାକି କି ଏତେ ଗୋଟେ ଯାଇପାରେନା ଆମର ଏ କାର ରେ ବସିଲେ କ ହେଲେ ବାନ୍ତି ଲାଗିବ ଯେ ବାନ୍ତି କରି ଦିଏ।
କିଏ କହୁଥିଲା ଏଇଟା? କିଏ କହୁଥିଲା?
ମାନେ କୁଆଡେ ଗୋଟେ ବୁଲି କରିବା ପାଇଁ ହେଲେ ବାଇକ୍ ରେ ଯିବୁ ଠିକ୍।
ଆଗରୁ ମୋର ବି ହଉଥିଲା। ମୁଁ ଧୀରେ ଧୀରେ ଯଉ ବସ୍ ଫସ ରେ ଜର୍ଣ୍ଣିି କଲିନି କି ଯଉ ପଢ଼ିଲା ବେଳେ କଲେଜରେ ସେଇଠୁ ଧୀରେ ଧୀରେ ଧୀରେ ଧୀରେ ମୋର ହେଇଗଲାଣି ଆଉ ବାନ୍ତି ଫାନ୍ତି ଏତେ ହଉନି। ହେଲେ ଆଗରୁ ମୋର ବି ହଉଥିଲା ରେ।
ମୋର ଏଇ ବାନ୍ତି ଫାନ୍ତି ଟା ହ ହୁଏନା ତ ସେଥିପାଇଁ ମୁଁ ଟିକେ କି ଯାଇପାରେ।
ଉଁ ହୁଁ।
ଦେଖିବା ଆଉ। କେବେ ଠାକୁରଙ୍କର ଡୋରି ଲାଗୁଛି ଯିବା ଆଉ। ଯାଇକି ବୁଲାବୁଲି କରି ଆସିବା। ଭାରି ଇଛା ସବକର ଟିକେ ଯେ ମତେ ବେଶୀ ମନ୍ଦିର ଭନ୍ଦୀର ଜାଗା ଯିବା ପାଇଁ ବହୁତ ଭଲ ଲାଗେ।
ମୋର ଟିକେ ମା କୁ ଦେଖିବାକୁ ବେଳେ ବେଳେ ଇଚ୍ଛା ହୁଏ। ଆଉ ବହୁତ ତାକୁ ଦେଖିଲେ ମୋତେ ସବୁ ଜିନିଷ ଠିକ ଠାକ୍ ମୋର ଯଦି ଦୁନିଆରେ ମୁଁ ଯଦି ଦେଖିଦେବି ମାଆ କୁ ଆଉ କିଛି ଦୁନଆ ଦରକାର ନାହିଁ। କେବଳ ମାଆ ଯଦି ମା ଯେ ଯୋଉ ବି ମା ହଉ ମଙ୍ଗଳା ମା ହଉ, ଯୋଉ ମା ହଉ ଯୋଉ ମା ଙ୍କୁ ଦେଖିଦେଲେ ମୋର ମନ ଖୁସି।
ମୁଁ ତ ବେଳେ ବେଳେ ଥରେ ଯାଏ। ଆଉ ସେଠି ଯଦି ଉଁ ମାନେ ଭଲ ଇଚ୍ଛା ହବ ତ ଯିବି। ବାଟ ହେଲେ ନହେଲେ ପଳାଏ। ତାପରେ ମାନେ ବସିକି ସେଠିକେ ଭଲ ଲାଗେ। ମାନେ ଶାନ୍ତି ଲାଗେ। ସଂନ୍ଧ୍ୟା ବେଳ ଟାଇରେ ରେ ଯିବ ମ ଟଙ୍କା
ମୁଁ ଟିକେ ମାନେ ଆକ୍ଚୁଆଲି ମୋର ଲୋକେସନ୍ ଟା ଟିକେ ଏପଟ ହେଇଯାଉଛି। ମୁଁ ଯଦି ସେପଟେ ରୁହନ୍ତି ମୋ ମାଆକୁ ସବୁବେଳେ ଦେଖିବା ପାଇଁ ଯାଆନ୍ତି ସିରିଏସଲି। ସବୁଠୁ ଯଦି ମୋ ଜୀବନରେ ମୁଁ କାହାକୁ ବେଶୀ ବିଶ୍ୱାସ କରେ ଆଜିି ବି କହୁଛି ଯଦି ମାଆ ର ଇଚ୍ଛା ଥିବ ମୁଁ ବହୁତ ଥର ଏମିତି ହେଛି ଝିଅ ଦେହ ଖରାପ ହେଇଥିବ ମାଆଙ୍କୁ ଡାକିବି ମା ଝିଅ ଦେହ ଭଲ ହେଇଯିବ ହେଇଯାଇଛି ବହୁତ ଥର ମାନେ ମୁଁ ନିଜେ ମାନେ କଣ ଯୋଉଠି ବି ଅଛି ମାନେ ଏଇଟା ସତକଥା ଯେ କେବଳ ମା ଦୟା ସତରେ ତୁ ବିଶ୍ୱାସ କର, ମାନେ କହିଲା ବେଳକୁ ମୋ ଦେହ ଥରି ଯାଉଛି। ତାକୁ ମାନେ ଆଜି ବି ଯୋଉ ଜାଗାରେ ଅଛି, ଯୋଉଠି ପହଞ୍ଚୁଛି, ଯୋଉ ରେସପେକ୍ଟ ପାଉଛି ଏତେ ଲୋକଙ୍କ ସହିତ ମିଶୁଛି, କଥା ହଉଛି, ସବୁ ତା ଦୟା। ନହେଲେ ମୁଁ କିଛି ଛି ନୁହେଁ ମାନେ ତା ଇଚ୍ଛାରେ ବି ତା ଇଚ୍ଛା ରେ ସେ ଏତିକି ବାଟ ନେଇକି ଆସିଛି ମୋତେ। ଆଉ ନହେଲେ ଏ ବୟସରେ ଏ ପୋଜିସନ, ଏତେ ସାଲରୀ କେହି ବି ମାନେ କେହି ବି ଡିଜାର୍ଭ କରେନି ସିରିଆସଲି। ସେଥିପାଇଁ ମା ପାଖରେ ମୁଁ ଚିରଋଣୀ।
ଭଲ ନା ଆଉ। ମଝିରେ ମଝିରେ ଯିବା କଥା। ଆଉ ମୁଁ ଏବେ ତ ମାନେ ସୁବିଧା ମାନେ ହେଲେ ବି ତ କାମ ପଡିଯାଉଛି ନା ଆଉ କୁଡା ତ ଯାଇକି ରହି ହଉନି।
ଆଉ ମୁଁ ଏଥର ସିଟି ଆପ୍ଲାଏ କରିବି ଭାବିଛି।
ସିଟି, ଆଉ ପଢାପଢି ସଇଲାଣି କି?
ପଢ଼ାପଢ଼ି ତ ଟାଇମ୍ ହଉନି ଟିକେ ଦେଖିବା କରିବି ଟ୍ରାଏ କରିବି।
ମୁଁ ତ ସେଇ ଯେଇ ପାଇଁ ଯାହା କରିଥିଲି ଆଉ ତ କିଛି କୌଣସିରେ ମୁଁ ପକେଇନି। ଆଉ ଗୋଟେ ପକେଇଲା ବେଳୁକୁ ବି ମାନେ ମତେ ଭଲ ଲାଗୁନି ମତେ ଖୁସି ମାନେ ମାର୍କ ଇଏରେ କଟି ଯାଉଚି ନା
ଥିଲା ଜେଇ ଜେଇରେ ସିଏ ପାଇ ଯାଇଥିଲା କଲାନାଇ। ଏ କରୁଚି ଲିଙ୍କଟ୍ରି ରେ ମ୍ୟାନେଜର୍ ଅଛି।
ଯେହେତୁ ପାଇଥିଲା କାଇଁ କଲାନି?
ତାର କଁ ପାଇଁ କଲାନି କେଜାଣି ତାର ପାଇଥିଲା କିନ୍ତୁ ଆସଥିଲା ତାର ରୟାଙ୍କ କେତେରେ ଗୋଟେ ଥିଲା କଲାନି। ଦେଖିବା ବାପା ମାଙ୍କ ପାଖରେ ପଇସା ଥିଲେ ଯାହା ବି କରିପାରିବେ ନା ବଡ଼ାପାଙ୍କ ପାଖରେ ପ୍ରବଳ ପଇସା। ତ ସିଏ କଲାନି ତାର ଏବେ କଣ ବ୍ଲିଙ୍କିଟି ରେ ଅଛି ତ ମ୍ୟାନେଜର୍।
ଆଉ ତୋ ନିଜ ଭାଇ ଏବେ କଣ କରୁଚି?
ମୋ ଭାଇ ନିଜ ଭାଇ ପା ଅଛି ବ୍ରାହ୍ମଣୀ ପାଲ ରେ ସେଫ୍ଟି ସୁପରଭାଇଜର୍। ସେ ବହୁତିନା ବହୁତ କର୍ତ୍ତବ୍ୟ ଭିତରେ ସେ ବାନ୍ଧିଛନ୍ଦି ହେଇକି ଅଛି ପିଲାଟା। ବହୁତ ଛୋଟ ବୟସରେ ବହୁତ ପରିଶ୍ରମ କରୁଚିରେ।
ଆଉ ସେ ଯୋଉ ସାନ ଭଉଣୀ ଙ୍କର ତାଙ୍କ
ସିଏ ବି ସେଇଠି ଅଛି ବା ଟାଟାରେ ଅଛି ସିଏ ବି ସେପ୍ଟି ସୁପରଭାଇଜର ଅଛି। ସେ ବହୁତ ବର୍ଷ ହେଲାଣି ରହିଲାଣି ବହୁତ ଦିନ ହେଲାଣି ରହିଲାଣି ଇଏ ନୂଆ ଜଏନ୍ କରିଚି।
ଭଲ ସମସ୍ତେ ଇଣ୍ଡିପେଣ୍ଡେଣ୍ଟସ୍ ହେଇକି ରହିବା ଟା ଠିକ।
ସେଇ ବା କଣ କରିବା ଇଣ୍ଡିପେଣ୍ଡେଣ୍ଟ ହେଲେ ବହୁତ କଷ୍ଟରେ ମାନେ ଝିଅ ଜନ୍ମ ହବା କଷ୍ଟ ପୁଅ ଜନ୍ମ ହବା ବି କଷ୍ଟ କୋଉଟା ସହଜ ବୋଲି କାମ ଲାଗୁନି। ସବୁ କଷ୍ଟ କାମ।
ହୁଁ। ମୁଁ ଚାକିରି କରୁଥିଲି ଛାଡ଼ଦେଲି।
ହଁ ଚାକିରରିଟା ଇଣ୍ଡିପେଣ୍ଡେଣ୍ଟ ଯେତିକି କଷ୍ଟ ହୁଏ ସେତିକି ବି ଚାକିରିରେ ମତେ ତ ମାନେ ବହୁତ ଇରିଟେଡ ଲାଗେ ରେଷ୍ଟଲେସ୍ ମାନେ ପେନ୍ ଫୁଲ ଲାଇଫ୍।
ଆଉ ସେଟା ମୁଁ ଯେତେବେଳେ ଚାକିରୀ କରିଥିଲି ମାନେ ମତେ ଲାଗିଲା ଯେମିତିକି ମୁଁ ଗୋଟେ ବହୁ ମାନେ ଗମ୍ଭୀର ମାନେ ଇଏରେ ପଶିଯାଇଚି ବାହାରି ପାରୁନି ଆଉ ମ୍ୟାନେଜ କରିବା ବି ଏତେ ସହଜ ସବୁ କିଛି ବନେଇକି
ମୋ ଲାଇଭ କୁ କେମିତି ମଣ୍ଟ ଟେନ୍ କରୁଚି ସେଇଟା କେବଳ ମୁଁ ଜାଣିଚି ଆଉ ତା ସହିତ ମୋର ଟାଇମିଙ୍ଗର ବହୁତ ସାରା ପ୍ରୋବ୍ଲେମ୍ ତୁ ଟ୍ରଷ୍ଟ କରେ ଜଣେ ବହୁତ ହାଇଲି ଏଜୁକେଟେଡ଼୍ ଆଉ ବହୁତ ଏଗ ଏକ୍ସପିରିଏନ୍ସ ବାଲା ଆସିଥିଲେ ମୋ ସହିତ ତ ଜଏନ୍ କର ଟେ ଆଉ ଗୋଟେ ବ୍ରାଞ୍ଚରେ ମାନେଜର୍ ସିଏ ମାନେ ଦୁଇ ମାସରେ ଜବ୍ ଛାଡ଼ି ଦେଇେଇଚନ୍ତି ଦୁଇ ମାସରେ। ଆଜି ମୁଁ ଗାଡି ଚଲେଇକି ଯାଉଥିଲି ଭାବୁଥିଲି ମୁଁ ଲାହିଲି ଶଳା ମୁଁ କେତେ ମାନେ ପରିଶ୍ରମ କରୁଚି ମୁଁ ନିଜେ ଜାଣିପାରୁଚି। ସେ ଗୋଟେ ଲୋକଟେ ମାନେ ପୁରୁଷ ପୁଅଟେ ସିଏ ବି ମାନେ ଇଏ କରିଦେଲେ ମୁଁ କିନ୍ତୁ ଚାଲିଚି। ଛୁଆ, ଘର, ଫ୍ୟାମିଲି, ଜବ କଷ୍ଟମର ମା ନଙ୍କର ଟେନସନ କେତେ ପ୍ରୋବ୍ଲେ କେତେ ଅଷ୍ଟ୍ରାଲ ତାପରେ ଚାଲିଚି ଚାଲିଚି ଚାଲିଚି ଆଉ।
କଷ୍ଟ ନକଲେ ଫଳ କେମିତି ପାଇବୁ।
ସେଥିପାଇଁ ତ ଏକ୍ଟୁଆଲୀ ସାଲେରୀଟା ଗୋଟେ ସାଟିସ୍ଫାଇଡ ସାଲେରୀ ମିଳୁଚି ବୋଲି ତ ମୁଁ ଆଉ କିଛି କରୁନି କଷ୍ଟ ହେଉଚି ତ ଉ।
ମୋର ଗୋଟେ ମାସ ହେଇଯାଉଚି ମାନେ ଭଲ ସାଲେରୀ ଆସି ଯାଉଚି ମୋର ଏ ଜେସ୍ ଟା ଏକ୍ଟୁଆଲୀ ମୋ ପାଇଁ ଗୋଟେ ପେହେଚାନ। ବହୁତ ରେସପେକ୍ଟ ସେଠି। ବହୁତ ବହୁତ ରେସପେକ୍ଟ କରୁଚନ୍ତି ମୁଁ କାହିଁ ମିଛ କହିବି ଓନର୍ ତ ମୋତେ ତାଙ୍କ ପୁରା ଝିଅ ଭଳିଆ ଟ୍ରିଟ୍ କରନ୍ତି। ନିଜ ଘରର ଝିଅ କି, ତାଙ୍କ ଫ୍ୟାମିଲି ମେମ୍ବର କି ସେଇଭଳିଆ ପୁରା ଟ୍ରିଟ୍ କରନ୍ତି।
ଏମିତି ତାଙ୍କ ସହିତ
ସେ ତ କୁହନ୍ତି, ମୁଁ ତପସ୍ୱିନୀ କେବେ ବି ମୋ ସୋରୁମକୁୁ ଭାବିନି କି ଏଇଟା ମୁଁ ଗୋଟେ କାମ କରିବା ପାଇଁ ଚାକିରୀ କରିବା ପାଇଁ ଆସିଚି। ସବୁବେଳେ ଭା ମୋ ନିଜର ଜିନିଷ। ମୁଁ ସିରିୟସଲି ସବୁବେଳେ ଫିଲ୍ କରେକି ଏଇଟା ମୋ ଜିନିଷ, ମୋ କାମ, ମୁଁ ଏଇଟା କରିବି। ପ୍ରାୟୋରିଟି ପୁରା ସହିତ ଦେ ଖି କରିବି। ମୁଁ କେବେ ବିି ତାଙ୍କୁ ଫିଲ୍ କରିବା ପାଇଁ ଦେଇନି ଯେ ଏ ଜିନିଷଟା ମୋର ନୁହେଁ କି ଆପଣଙ୍କ ବିଜନେସ୍, ଆପଣ ସମ୍ଭାଳନ୍ତୁ, ଇଏ କରନ୍ତୁ, ସିଏ କରନ୍ତୁ, ସେଇ ଜିନିଷ ବି କେବେ ଫିଲ କରିବା ପାଇଁ ଦିଏନି। ଛୁଟି ଯଦି ସାର୍ କହିବେ ନବାର ଥିବ ବି ମୁଁ ନିଏନି। ମୁଁ କହିବି ହଉ ଠିକ୍ ଅଛି ଆସିଯିବି ଆଉ।